ହାଲୋ, ହଁ କୁହ ମାଉସି।
ଏଇଥର କିନ୍ତୁ ଗଲେ ସିଓର ମତେ ଶୁକୁଆ କରିକି ଆଣିକି ଦବ।
ହଁ-ହଁ ତମେ ତ କଉଚ ଆସୁନ ଟୋଟାଲି ଆଉ।
ନାଇଁ-ନାଇଁ ଯିବି କେବେ ଏଇ ଭାବିଥିଲି ଖରା ଦିନରେ ଯିବି ବୋଲି ଯେ
ଖରା ଦିନରେ ଯିବି ଆଉ ଏଇଟା ତ ଚାଲିଚି। ଜୁଲାଇ ଏଇଟା ଜୁଲାଇ ଚାଲ୍ଚି।
ହଁ।
ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଗୋଟେ କାମ କରୁନ ମାଉସୀ ନହେନେ ଅକ୍ଟୋବରକୁ ପଳେଇ ଆସୁ ନ ଆମ କୁମାର ପୂର୍ଣ୍ଣିମା ହେଇଥିବ ସେଇ ଟାଇମରେ।
ଅକ୍ଟୋବର ଏପଟେ ବା ପ୍ରସିଦ୍ଧ ଲକ୍ଷ୍ମୀ ପୂଜା।
ଓ ହେଇଲୋ ସେଠି ଯାହେଲେ ତ ରହିବା ପାଇଁ ପଡିବ ଆଉ ପୂର୍ବରୁ ପଳେଇ ଆସ?
ନା ଯାଇ ହବନି ଦଶହରା କୁ ଦଶହରା ପୁଅର ଛୁଟି ଯେ ହେଲେ ସେ ନାନୀ ଆସେ ମଝିଆଁ ନାନୀ ଆସେ ଏଠିକି ଦଶରା ଛୁଟିରେ ମୋ ପାଖୁକୁ ମୁଁ ଯାଇହବନି ସେ ଗଲେ ସେଇ ଡିସେମ୍ବର ମାସ ଯିବି, ଡିସେମ୍ବର ଯୋଉ ଛୁଟି ହବ ଏସ୍ ମାସ୍ ଛୁଟି।
ହଁ।
ସେଇଥିରେ ଯିବି ବୋଲି ଭାବିଚି ଏଥର।
ଡିସେମ୍ବରରେ ଆସିଲେ ଆମର ବାଲି ହୁଁ ବାଲିଯାତ୍ରା ଟାଇମ୍ ଆମର।
ଏ ଦିସ୍ ନା ତ ସରିଯାଇଥିବ ବାଲିଯାତ୍ରା।
ବାଲିଯାତ୍ରା। ଚେଷ୍ଟା କରିବୁ ଟିକେ ପୂର୍ବୁରୁ ଆସିବା ପାଇଁ ଆମର ବାଲିଯାତ୍ରା ହବ ଆମେ ଦେଖିବାକୁ ଯିବା ଯାତ୍ରା ଥରେ।
ହଁ ଦେଖିବା ଏଇବା ପୁଅ ପାଠପଢା ଏକ୍ଜାମ୍ ଇଏ ସିଏ ରହିଯାଉଚି ଦେଖିବା ଆଉ।
ତମେ କେବେ ଦେଖିଚ ନା ବାଲିଯାତ୍ରା?
ମୁଁ ନା-ନା ମୁଁ କେବେ ଦେଖିନି କେବେ ଯାଇନି।
ଓହୋ। ଏଇଥର ଆସ ଆମ ଏଠି ଯାତ୍ରା ହବ ଆଉ ବଢ଼ିଆ ଦୋକାନ୍ ବଜାର ବି ଭଲ ପଡ଼ିଥିବ। ମାନେ କିଛି ନାହିଁ ଦେଖିବ ମେଲୋଡ଼ି ଯାତ୍ରା ଗୋଟେ ପାଖରେ ତ ଏଉଠୁ ଏତିକି ପଳେଇ ଆସି ପାରିବ, ଯଦି ତମେ ଚାହିଁବ ବି ଆଁ ଇଛା ହେଲାନି ଆମେ ସବୁ ଯାଉ ଦେଖିବା ପାଇଁ ଆମର ଯଦି ଇଚ୍ଛା ନ ହୁଏ ଆମେ ଧର ଉଁ ଦିଟା ଅଢେଇଟା କି ତିନିଟା ଏଇଠୁ ଏତିକ ଘର ସବୁ ଲୋକ ଆସୁଚନ୍ତି ଆମେ ପଳେଇ ଆସୁ।
ଓହୋ, ନିଦ ଲାଗିଲା ପଳେଇ ଆସୁଥିବ ଆଉ ନାଇଁ କି?
ହଁ ଭଲ ଲାଗିଲାନି ଯାତ୍ରା କିଏ ଦେଖିବ ମେଲୋଡି ପାଇଁ ଯାଉ ଛିଡା ହେଇକି ଆଉ ଝିଅ ଗୁଡା ଯାତ୍ରା ଦେଖିବୁ ନା ଟିକେଟ୍ କରିଦବୁ। ଆଉ ବସିକି ଯୋଉ ଟିକେଟ୍ କରିଥମୁ ଆମେ ପଚିଶ୍ ଟଙ୍କା ନବ ଟିକେଟ୍। ଆଉ ବସିକି ଦେଖୁ ସେଠି ତିନି ଚାରି ଘଣ୍ଟା ବସିକି ଦେଖୁ ତାପରେ ପଳେଇ ଆସୁ।
ଭଲ।
କଣ ଘର ଭିତରେ ବସିକି ରହିମି ଗାଁ ଟା ଗାଁ ଟାରେ ଗୋଟେ ପୂଜା ପର୍ବ ହଉଛି ଗୋଟେ ଜିବୁନି କେମିତି। ଆଉ ସେଇଟା ପାଇଁ ଆମେ ପଳଉ ତା ପରେ ବୁଲାବୁଲି କରି ପଳେଇଆସୁ।
ହୁଁ ହୁଁ ଭଲ ତମ ଗାଁ ଟା ଆକ୍ଚୁଆଲି ଭଲ ଲାଗେ ଯେ।
ହଁ। ହଁ ଆମ ଗାଁ ଟା କୁ ତ ସମସ୍ତେ ଭଲ କୁହଁନ୍ତି ଏଇଟା ହେଲେ ସତ କଥା ଆମ ଗାଁ ଟା ଗୋଟେ ଏମିତିକା ଗାଁ ସମସ୍ତେ ଆମ ଗାଁକୁ ମାନେ କୁହନ୍ତି ଭଲ।
ହଁ ମାନେ ଗୋଳ ଚୋଳ ଗାଁ ଟା ହଁ ହଁ ଭଲ ଲାଗେ। ତମ ଗାଁଟା ଗୋଳ ଚୋଳ ଗାଁଟା ସବୁ ଲୋକ ଗୁଡା ମାନେ ମିସିଙ୍ଗ୍ ଲୋକ। ହଁ କଥାବାର୍ତ୍ତା ଭଲ ଲାଗେ ଗାଁ ଟା ହଁ।
ଗାଁ ଟା ଆମର କଣ ଏଇଟା ବେଶୀ ଭଲ ଲାଗେ ଆମ ଗାଁଟା ମାନେ ଲୋକଙ୍କ କଥା ଛାଡ ଗାଁଟା ବି ତମେ ଦେଖିବ ଆମ ଗାଁଟା ଭଲଲାଗେ ଛୋଟ ଗାଁ ବେଶୀ ବଡ଼ ବି ନୁହଁ।
ହଁ ହଁ। ଏ ମୁଣ୍ଡରୁ ସେ ମୁଣ୍ଡ ତ ଆଉ ସିଧାରେ ଆଉ କୋଉ ଗଳି କନ୍ଦି ନାହିଁ ନାଇଁ କି।
କିଛି ନାହିଁ ଗଳି ଫଳି ନାହିଁ ବୋଲି ବେଶୀ ଭଲ ଲାଗେ।
ହଁ ହଁ। ସିଧା ସିଧାରେ ମଝିରେ ରୋଡ ଦି ସାଇଡ୍ ଘର ଭଲ ଲାଗେ। ସନ୍ଧ୍ୟା ବେଳେ ବି ସବୁ ବାହାରେ ଲୋକ ବସିଥାନ୍ତି।
ବସିଥାନ୍ତି। ହଁ ଅଲଗା ଅଲଗା ଲୋକ ଯୋଉମାନେ ଆମ ଗାଁକୁ ଆସିଥାନ୍ତି ସେମାନେ ସବୁ କୁହଁନ୍ତି ତମ ଗାଁଟା ଏଟା ଗୋଟେ ଗାଁ କୁହାଯିବ ନା ମାନେ କ ପାଇଁ କୁହା ଯିବନି କହିବେ ଏଟା ତ ଯିଏ ଦେଖିବ କୋଉ ସହର ମୁଁ କହିବି କଣ ପାଇଁ ମୁଁ ପଚାରିଲି କଣ ପାଇଁ କ ତମର ତ ପୁରା ସିଧା ଏଇଠୁ ପଳେଇବ ସେଟା ତମରତ ଉଠି ପଡିବ ଆଉ ସିଧା। ଗାଁ କାହାକୁ କୁହାଯାଏ ବଙ୍କା ଟଙ୍କା ହେଇଥିବ ଅଙ୍କା ବଙ୍କା ହେଇଥିବ ତ ସେଇଟାକୁ କୁହାଯାଏ ଗାଁ। ଆକ୍ଚୁଆଲି ଏଇଟା ସତ କଥା ନା ଆଉ।
ହଁ ହଁ ଗଳି କନ୍ଦି ଥାଏ।
ହଁ ବେଶୀ ନଥିବ ଅଳ୍ପ ଟିକେନାକରୁ ଗଳିଥିଲେ ବି ଗୋଟେ ଗାଁ କୁହା ଯିବ ତମର କଣ ଏଇଠୁ ସିଲ ପୁରା ସିଧା।
ସିଧା ହଁ ରୋଡ ସାଇଡରେ ହଁ ଦିପଟ ସାଇଡ୍ ଘର। ସେପଟ ତମ ସେପଟାକୁ ବି କୁହନ୍ତି ନା ଯୋଉ କଣ ବଡ ଚାନ୍ଦୁଗୁଡ଼ା ସାନ ଚାନ୍ଦୁଗୁଡା ନା କଣ।
ହଁ ନା ନା ନା ସେପଟା କୁ ଆମର କହୁଛନ୍ତି ଏବେ ସେପଟେ ଆଗରୁ କହୁଥିଲେ ଚାନ୍ଦୁଗୁଡା ବୋଲି ହେଲେ ଆମେ ସେପଟ କୁ କହୁ କାଟିଆମାରି ଆଗରୁ ସେପଟ ଲୋକ ସବୁ କୁହନ୍ତି କି ତା ତାଙ୍କ ଗାଁ ଟାକୁ ଚାନ୍ଦଗୁଡ଼ା ବୋଲି ସେଇଠୁ ଆମ ଗାଁଟା କେବଳ ଚାନ୍ଦୁ ନଗୁଡ଼ା ତାଙ୍କ ସେପଟ ରେ କଲେ ବନ୍ଧସାହି।
କଣ କଲେ ତାଙ୍କ ନାଁ ଟା।
ବନ୍ଧ ବନ୍ଧ ସାହି କଲେ
ତାଙ୍କ ନାଁଟା ଚେଞ୍ଜ କରିଦେଲେ ନାଇଁ
ହଁ ଚେଞ୍ଜ ଆମ ଏ ଆମ ଆମ ଗାଁ ଟା ହେଲା କିନ୍ତୁ ଅ ଯୋଉ ଚାନ୍ଦୁ ଡ଼ା ସେମାନେ କିନ୍ତୁ ଗୋଟେ କହୁଥିଲେ କି ନାଇଁ ଆମର ଚାନ୍ଦୁ ଗୁଡ଼ା
ଓହୋ
ଯୋଉଟା ଯୋଉ ଗାଁ ପାଇଁ ନା ଆଉ ଆମର ଏଇଟା କିନ୍ତୁ କୁହାଯିବ ଚାନ୍ଦୁଗୁଡ଼ା ସିଏ କିନ୍ତୁ କହୁଥିଲେ ଚାନ୍ଦୁଗୋଡ଼ା
ଓହୋ ସେପଟେ ଯୋଉ କ୍ଷୀର ଦୋକାନ ନଥିଲା ନା ସେ ଯୋଉ ଗଡାଣି
ହଁ ହଁ ସିଏବି ଶିଖି କ୍ଷୀରବି ଅଛି ସେକ୍ଷୀର ଦୋକାନବି ଅଛି ସେଯେଉଁ ଆମ୍ବିଳା ଇଟିଲି କରୁଚି
ମୁଁ ତ ମୁଁ ମାନେ ଜାଣିଚିଯେ ତା ନାଟା କ୍ଷୀର ଦୋକାନ ମୁଁ କେବେ ସେଇଠୁ କିଛି ଜିନିଷ ମାନେ କେବେ କିଣେନିକି ଖାଇନିକି କିଛି ନାଇଁ
ହଁ ସେଗୋଟେ କରୁଥିଲା, ଆଗୁରୁ କରେ ଇଟିଲି ଗୁଘୁନି କରେ ସେଗୋଟେ ଭଲ ଲାଗେ ମୁଁ ଛୋଟଟେ ହେଇଥିମି ଯାଏ ସେଠି ଖାଇଏ ଏବେ ମୁଁ ଥରେ ଆଣିକି ଦି ଥରେ ଦିଥର ଖାଇଥିଲୁ ଯୋଉ ଆମ୍ୱିଳା ଇଏ କଣ ପକେଇ ଛେନା ପକେଇକି କରିଦଉଛି।
ନାନୀ ବାହାଘର ବେଳକୁ ନନା ଦେଇଥିଲେ ସେଇଠି ଦୋକାନ।
ହଁ।
ହୁଁ।
ମାନେ ଆଗୁରୁ ସେଦୋକାନ ଥିଲା ନାଇଁକି?
ଥିଲା ପାନ ଦୋକାନ ଥିଲା ସେଇଠି।
ହୁଁ ନାଁ ଜାଣିଚି ଜାଣିଚି ଏପଟେ ଥିଲା ଯୋଉ ଏବେ ଯିଏ ଯୋଉ ଆଉ ଜଣେ ପ ଯୋଉଠି ସେଇଠି କରୁଥିଲ ଜଣେ ଟିଭି ଦୋକାନ କରିଦେଇଚି।
ହଁ କି ସେଇଠି ଥିଲା ହଁ।
ଏବେତ ତାଙ୍କର ଏଠି କଲେ ସେଠି କଲେ ସେଠି କଲେ ଯୋଉଠି କିନ୍ତୁ କରନ୍ତି ହେଲେ କଣ ହବ ମାନେ ତାଙ୍କର ସେଜାଗାଟା କିନ୍ତୁ ବହୁତ୍ ଭଲ ଜାଗା ପଡ଼େ
ହଁ ହଁ।
ଆମେ ଖେଳୁଥିଲୁ କାଲି ତାସ୍ ଖେଳୁଥିଲୁ ବାବୁଲା ବାପା, ମୁଁ, ମମି, ଛୁଆ ବୋଉ ଆଉ ରୋଜି ମାନେ ଆମକୁ ବୋଧେ ଚାରିଥର ମାଇନସ୍ କରେଇଲେ।
ହଁ।
ହଁ ଚାରିଥର ଉମ୍ ତମ ନାନୀ ଆଉ ତମ ନନାକି ହେଇଥିଲେ ଆଉ ଆମେ ହେଇଥିଲୁ ରୋଜିର ମୋର ଆମେ ଟିକେ ଖେଳିବୁ ମାନେ ଆମେ ଟିକେ ଚି ମୁଁ ଜୋକର ଜୋକରେ କାହା ପାଖରେ ଯଦି ରୋଜି ପାଖରେ ରୋଜି କେଡ଼େ ସୁନ୍ଦର ଆଖି ଏମିତି ମାରିଦେବ ମାନେ ତମେ କଇଁବ କିଛି ଜାଣିନି ଆଉ ବଢ଼ିଆ କିନା ଆ ଖି ମାରିଦବ ମୁଁ ମୁଁତ ଠାରି ପାରିବିନି ଠିକ୍ ସେ ମୁଁ ଖାଲି ମୁଣ୍ଡ ହଲେଇଦେମି। କିନ୍ତୁ ମମିଯେ ବାବୁଲା ବାପା ନୋଟିିସ୍ କରିଦେଇ କଇଁବେ ଏଇ ଠାରିଦେଲେ ଦିଇ ଜଣ ଆଉ ଠାରୀ ଚୋରିକୁ ଖେଲିବୁ ମାଇନସ୍ କେତେ ଖାଇବୁ।
ସେଇ ଲାଗି ଚିଟିଙ୍ଗ କରିଦିଅ ଆଉ।
ଚିଟିଙ୍ଗ କରି ଖେଳୁ ଆମେ ଆଉ। ମାନେ ଆଖି ଜୋକର ପାଇଁ ଆମକୁ ଡର ଆଉ ଜୋକର ଯାଇଶାରିଲା ପରେ ସିଏଟା ଆକିବି ଏକ ବାର ନଅ ହାତ ଆଠ ହାତ ଖେଳ ଯାଇଥାଏ ଆମର ଦୁଇ ନହେନେ ତିନି
ଓହୋ। ଯାପାଖରେ ଯେମିତି ପହିଲା ଆଉ ତାପରେ ଆଇଡିଆ ଖର୍ଚ୍ଚ କରିକି
ହଁ ତମେ ଟିକେ ଆସ ମାନେ ମଜା ହୁଅନ୍ତା କଁ କହିଲେ ତମେ ତମ ନାନୀଙ୍କ ସହିତ ମାନେ ହେଇଯାଆନ୍ତ ଆମେ ଏପଟରେ ହେଇଯାଆନ୍ତୁ ଗୋଟେ ମଜା ଲାଗନ୍ତା ଖେଳିବା ପାଇଁ ତମେ ଶିଖେଇ ଦିଅ ଟିକେ ଶିଖେଇ ଦିଅନ୍ତ ଆମେ ଟିକେ ରଙ୍ଗ ଖେଳଟା ସେରା ଆଗେତ ଠାରି ହବନି
ହଁ ହଁ ରଙ୍ଗ ଖେଳରେ କିଛି ଧରି ପାରିବନି। ରଙ୍ଗ ଖେଳରେ କିଛି ଖେଳା ଖେଳି ନାଇଁ ଆମର ହସି ହସି ଦବ ଆମର ଦିବୋଉ ଯାକ ହେବେ ମାନେ ମବୋକି ହେବୁ ଦିବୋଉ ଯାଙ୍କ ହେବେ ଆମେ ତମ ମଉସାରେ ମୋର ହବୁ ଖେଳିବୁ ସିଏ କଁ କହିଲ ଏବୋଉ ଟିକେ ମାନେ ମୋ ବୋଉ ମୋ ଶାଶୁ ଟିକେ ସିଏ ଭଲସେ ଖେଳି ପାରନ୍ତିନି ହେଲାକିି ଖେଳନ୍ତି ମାନେ ଏତେ ଚାଲାକ୍ ନୁହଁ ଖେଳରେ ଏତେ ପ୍ରମ୍ପ୍ଟ ନୁହଁ ହଁ। କିନ୍ତୁ ବୋଉ ପୁରା ସେଥିରେ ପାରଙ୍ଗମ ତାସ୍ ଖେଳରେ ହେଲା ଇଏ ବୋଉ ଜାଣିପାରେ କୋଉଠି କୋଉଟା ପଡିବ ସେ ଏ ବଉ ଜାଣି ପାରିବେନି ସେଇଟା ଜାଣିକି ପକେଇବାର ଅଛି। ହେଲା ସିଏ ତ ଯେତେବେଳେ ତାଙ୍କର ହବ ହେଥିରେ କଣ ନାଲି କଳା ହୁଏ। ଯିଏ ଜିତିବ ତାର ନାଲି ହବ ଯିଏ ହାରିବ ସେ ତାର କଳା ହବ ହୁଁ। ତ ବୋଉ ଖାଲି ଯୋଉ ଚିଡୁଥିବ ଏଇ ଭଗବାନେ।
ଖେଳ ଗୋଟେ ନିଶା ପା।
ହଁ ବା ପୁରା ନିଶା ବା କୁ ମୁଁ ଖାଇ ମାନେ ଖେଳ ଭିତରେ ସେମାନେ ତୁ ତା ବି ହେଇଯାଆନ୍ତି ହେଲାକି। ଦି ଜଣ ଯାଁକ ନାଈଁ ମୁଁ ଖାଇବିନି ୟା‌ ସାଙ୍ଗରେ। ଇଏ ହଁ ଇଏ ଗୋଟେ ଖେଳି ଶିିକିନି ହେଲା। ଭାରି ମଜା ଲାଗେ ଖେଳିବାକୁ ଏ ବୋଉ ଗଲା ଦିନରୁ ଆମ ତାସ୍ ଖେଳ ଗଲା।
ଖେଳ ଗୋଟେ ପାର୍ଟନର୍ ହେଇଯିବ ମାନେ ଖେଳ ଟାଇମ୍ ରେ ଗୋଟେ ପଳିଆସେ ଜୋସରେ ଗୋଟେ ପଳିଆସେ ‌। ଚା ଖେଳ ସରିଗଲା ପରେ ସଇଲା ତମେ ଟିକେ ଶିକେଇ ଦୋଉନ।
କାହାକୁ‌ ସିକେଈ ଦେବି?
ତମ ମାଙ୍କୁ ଜୋଉଟା ସେ ନ ଜାଣି ପାରୁଥିବେ ତମେ ଖେଳ ସଇଲା ପରେ କହିଦବ ହଁ
ଆରେ ଖେଳ ସିରିବା ପରେ ତାଙ୍କୁ କୁଆ ହୁଏ ସିଏ ମେନ୍ କଥା କଁ କହିଲ ଶୁଣ ସେଥିରେ ଡାକନ୍ତି ଯେମିତି ସତର ଅଠର ଉଣେଇ ମାନେ ଅଠେଇଶି ମନ୍ଦ ବି ପଳାନ୍ତି ଡାକି ଡାକି ହେଲା କି ଯା ପାଖରେ ସେମିତି ଖେଳ ଥିବ ସିଏ ଡାକିବ ହେଲା ଯଦି ତମେ ସେତିକି ପଏଣ୍ଟ ନ କରି ଖେଳ ସରିଲା ପରେ ସେତିକି ପଏଣ୍ଟ ଯଦି ତମେ ନ କରିପାରିବ ତାହେଲେ ତମେ ହାରିବ ନାଁ କଳା ହବ ହେଲା ସେଇ ଅନୁସାରେ ତମର ଖେଳିବାର ଅଛି। ମାନେ ଗୋଟେ ପଏଣ୍ଟ୍ ପାଇଁ ବି ତମେ ହାରିଯିବ। କଳା ହେଇଯିବ ଆ ସିଏ ସେଇଟା ଖେଳି ପାଇଲେ ସିନା। ଧର ଜଣେ ଆଗ ପକେଇବ‌। ସିଏ କେମିତି ଜାଣିକି ପକେଇବ ତା ପାଖରେ କୋଉ ଖେଳ ଅଛି ମୁଁ ସେଇ ଅନୁସାରେ କୋଉ ଖେଳ ଟା ପକେଇବି? ସର୍ଲା।
ଟା ପକେଇଲେ। ଆଉ ଗୋଟେ ସେ ଖେଳରେ କଣ ଅ କଣ ଗୋଟେ ଚକା ଗୋଟେ।
ହଁ ହଁ ଛକା ଉଠିଲେ ସେଇଟା ବା ଯୋଉ ନାଲି ହେଇଯିବ। ଅ ପାଞ୍ଚ୍ ଟା ଛଅଟା ନାଲି ହେଇଗଲା ମାନେ ଛକା ହେଲା ଉଁ ମାନେ ନାଲି ଛକା ଯିଏ ହାରିବ କାଳି ଛକା ଏତ ମଜା ନାଲି ଛକା ମଜା ମାନେ କେ ମଜା‌?
ମଜା ଓହୋ।
ସିଏ ତମେ ଜାଣିନ ନା ଖେଳ ଟା ହଁ
ହୁଁ। ଆମେ ଟିକେ ସେ ଖେଳ ଶିଖିଯାଉ। ହଁ ଲୁଡୁ ଖେଳିବା ପାଇଁ ଭଲ ଲାଗେ ମାନେ କଁ କଇଲ ମତେ ବେଶୀ ଲୁଡୁ ଖେଳିବା ପା ମତେ ଯଉ ଲୁଡୁ ଯୋଉ ଲେଖା ହେଇଥାଏ ତାର ଯୋଉ ବିନ୍ଦୁ ଦିଆଯାଇ ଥାଏ ସେ ଯଉ ଗଡା ଟା ନୁହେଁ ନା ସେଇ ଗଡ଼ା ଟିକେ ବଡ ଆକାରରେ ଗୋଲେଇ ଗ ଗଡା ହେଇଥିବ ପକେଇଦବ ପଡିବ ଭଲ ଲାଗିବ ଗଡ ଥିବ ହଁ।
ମତେ ଲୁଡୁ ଖେଳଟା ବି ମତେ ଭାରିି ଭଲ ଲାଗେ ଆମେ ଅନୁଗୁଲେ ଥିଲା ବେଳେ ଆ ସିଏ କଁ କଈଲା ଆମେ ମାନେ ଚାର୍ ଜଣ ସେଇଠି ଥିଲୁ ଆମେ ସବୁ ସାଇରେ ସବୁ ଯୋଉ ଥିଲେ ମିଶିକି ଆମେ ଯେମିତି ତିନ୍ ଟା ବାଯିଜିବ ଲୁଡୁ ଖେଳିବୁ। ସେ ଗୋଟେ ନିଶା ଲୁଡୁ ଖେଳଟା ପୁରା ସେତେବେଳେ ଗୋଟେ ନିଶା ଚାଲିଥିଲା। ହେଟୁ ଲୁଡୁ ଖେଳିବୁ ଯେ
ଲୁଡ଼ୁ ଖେଳ ଟା ଦି ଥର ଖେଳି ଦବ ମାନେ ଆଉ ତିନି ଥର ବଳକୁ ଆଉଏତେ ଇଚ୍ଛା ହେବନି। କିନ୍ତୁ ତାସ୍ କଁ କହିଲ ତାସ ଖେଳୁ ଥିବ ଯେ ଖେଳୁଥିବ।
ଥୁବ ହଁ, ହଁ, ହଁ। ତାପରେ କଣ କହିଲ ଲୁଡୁ ଖେଲିଲେ ଏଇଟା ଗୋଟେ ଭଲ ମାନେ କଣ ଦିଥର ଖେଳିଦେଲ ସଇଲା ମନ ଭାଙ୍ଗିଗଲା, ତମେ ଆସିଲ ନିଜ ନିଜ କାମ କଲ।
ହଁ।
ଆଉ ତାସ୍ ଖେଳଟା ବା ଏଇ ମାନେ ଯୋଉ ଗୋଟେ ନିଶା ଯେ ଖେଳୁଥିବ ଯେ ଖେଳୁଥିବ ଇଆଡେ ଘର ଦ୍ବାର ରୋଷେଇ ବା ସ ନହଉ ବରମ ତମେ କହିବ ମୁଁ ଖେଳୁଥିବି।
ସିଏ ମତେ ହରାଇଲା ମାନେ ମୁଁ ତାକୁ ହରେଇବି।
ହରେଇବି ହଁ, ହଁ।
ମଜା ଲାଗେ ବେଶି, ସେଇଟା ସେମିତି ଗୋଟେ ଆଉ ହଁ, ସେଇଟା ପାଇଁ ବେଶୀ ତାସ୍ ଟା ମଜା ଲାଗେ।
ଓହୋଁ, ମ ଭଲ ଲାଗେ ତାସ୍ ଖେଳ ମାନେ ଜାଣିଲା ଭଳିଆ ପିଲା ସାଙ୍ଗରେ ଖେଳିଲେ ଭଲଲାଗେ। ଆଉ ଯିଏ ଜାଣିନଥିବ ତା
ଯୋଉମାନେ ଜାଣି ନଥିବେ ତାଙ୍କ ପାଖରେ ବସି ଖେଳିବ କଣ୍ ଯାଣିବେ? ହଁ ଜଣେ ଜଣେ ଅଛନ୍ତି ଯେ, ଦେଖି ଦେଖିକି ଆ ଶିକି ଯିବେ।
ହଁ ଦେଖି, ଦେଖି ଶିଖି ଯିବେ ହଁ, ହଁ।
ଦେଖି ଶିଖି ଯିବେ ହଁ, ମୁଁ ହେଲେ ସେ ରଙ୍ଗ ଶିଖିପାରୁନି, ମତେ କେହି ଶିଖେଇ ନାହାନ୍ତି, ଶିଖିପାରିବି କିନ୍ତୁ ମୁ ଦେଖିକି ଜାଣିଛି, ଗୋଟେ ଜେ ବଡ, ନଅଟା ବଡ଼, ହଁ ନଟାକୁ କହନ୍ତି ନଇଲି। ହଁ ବସନ୍ତ ପୁରା ପ୍ରମର୍ଟ ଖେଳ ରେ ବଢିଆ ଖେଳିବ ସେ, ସିଏ ଜମା ଗୋଳାଏ ନା ଖେଳରେ ବସନ୍ତ ରାଇଟ କଥା କହିବ।
ହଁ, ହଁ ସିଏ ଯାଆନ୍ତି ତାସ୍ ଖେଳିଆକୁ, ବୋଉ ମୋ ବୋଉ ବି ଯେତେବେଳେ ଥିଲା ବି ଯେତେବେଳେ ଯାଏ, ତାସ ଖେଳିଆକୁ ଯାଏନି ସେଠି ବି
ତାସ ଖେଳି ଆକୁ ଯାଏନି ସେଠି ବି ହଁ ଖେଳନ୍ତି, ତାସ ହିଁ ତାଙ୍କ ଘରେ ପ୍ରାୟ ଟାଇମ୍ ଖେଳନ୍ତି।
ହଁ, ଭଲ ଲାଗେ।
ତମ ମା ଆଉ ଆସୁନାହାନ୍ତି ନା?
ମୋ ମା ଆଉ କାଇଁ ଅଛି ଯେ, ଆସିବ।
ଅଛି ଯେ, ଆସିବ। ତୁମ ମା ନାହାନ୍ତି ଆଉ ଓହୋ ମୁଁ ଜାଣିନଥିଲି କହିଦେଲି ଆଉ,
ନା ସେମିତି କିଛି ନାଇଁ, ବୋଉ ଗଲାଣି ବା ଦୁଇ ହଜାର ତେଇଶି ରୁ,
ଦୁଇ ହଜାର ତେଇଶି ରୁ, ମାନେ କଣ ହେଇଥିଲା?
କିଛି ନାହିଁ ଲ ମା ଏଇ ରାତିରେ ତ ଦେହ ଟିକେ ଏମିତି ନର୍ମାଲି ଖରାପ ଥିଲା ଜ୍ୱର, ଜ୍ଵର ତାକୁ ସେଦିନ ହେଇଥିଲା। ମା ଦେଖେଇକି ଆଣିଲା ହଁ, ମଝିଆ ମାଉସି ହଁ ଦେଖେଇକି ଏଇ ଅକ୍ଟୋବର କୁ ପୁରା ତିନି ବର୍ଷ ପୁରି ଯିବ।
ତମର ଶାଶୁ ଭାରି ମନ